ହାଲୋ।
ହଁ ମମି କଣ କରୁଚୁ?
ଏ ରୋଷେଇ ସାରିକି ବସିଚି ଆଉ।
ଓହୋ ଆଜି କଣ ରୋଷେଇ?
ଆଜି ମାଛ ତରକାରୀ ଆଉ।
ଓହୋ ମାଛ ତରକାରୀ? ହେ ଆଜି ମାଛ ରଖିଥିଲ ଓହୋ କିନ୍ତି କଲୁ?
ଆଜି ଉଁ ଉଁ
କେମତି ସୁଧ କାଟୁ ଓହୋ କେମତି କଲୁ ମତେ ଟିକେ କହିଲୁ?
ନାଇଁ ସବୁ ଉ ଉ ପିଦେଇଚ ଏ ମାଛକୁ ପୁରା ଛାଣିଦେଲି କଡ଼ କଡ଼ କରିକି ଲୁଣ ଲ ଲଙ୍କା ହଳଦୀ ପକେଇକି ତାକୁ ଗୋଳେଇକି ଛାଣିଦେଲି। ଛାଣି ଦେଇକି ସୋରିଷ ଜିରା ଲ ଲଙ୍କା ରସୁଣ ସବୁ ମସଲା ଟେ କଲି ଟମାଟ ଟମାଟ କଞ୍ଚା ଲଙ୍କା ତାକୁ ଇଏ କାଟିକି ଆରେ ସେ ମସଲାକୁ ଗୋଳେଇକି ଟମାଟୋ ଗୋଳେଇକି ସୋରିଷ ତେଲ ଦେଇକି ଉଁ ଚୁଲିରେ ବସେଇଦେଲି ଆଉ, ଆଉ ସେ ତାର ସେ ସିଝି ସିଝି ହେଲା ମସଲା ହେଇଗଲା ଇଆଡ଼େ ମାଛ ହେଇଗଲା। ଆଉ ସେ ଉଁ ମ୍ ପୋଡା ଟା ହେଲା ଏମିତି ଆଉ। ଆଉ ତୁ କଣ ଖାଇଚୁ?
ଆମର ଆଜି ହେଇଥିଲା। ଏ ସଖାଳୁ ଯାହା ଖାଇଛି ଆଉ ତ ଗୋଟେରେ ଖାଇବା ଦିଆହବ। ସଖାଳୁ ଖାଇଥିଲି ଦେଇଥିଲେ ଆମର ଆଜି ଚିକେନକୁ ବରା।
ଓହୋଃ
ହୁଁ ମମି ତୁ ଜାଣିଛୁ ଗୋଟେ କଞ୍ଚା ମାଛ ପୋଡା କରନ୍ତି ସେଇଟା କେମିତି କରନ୍ତି।
ଆଉ ସେମିତି କଞ୍ଚା ଟାକୁ ଖାଲି ସେଇ ମସଲା ସୋରିଷ ଜିରା ଲ ଙ୍କା, ରସୁଣ, ହଁ ଗୋଟେ ମସଲା ପେଷ୍ଟ କରିକି ତାକୁ ଟମାଟୋ କଞ୍ଚା ଲଙ୍କା ଧଣିଆ ପତ୍ର ସବୁ ପକେଇ ଗୋଳେଇଦବ ମା ଛକୁ ଗୋଳେଇ ଦବ ଗୋଳେଇକି ସୋରିଷ ତେଲ ଦେଇଦବ ଲୁଣ ଦେଇଦବ। ଗୋଟେ ଜାଗାରେ ପୋଡିଦବ। ଏଇଯଉ ଚୁଲି ରେ ହଉ କି କି ଚୁଲି ହେଲେ ନିଆଁ କାଢିକି ଅଙ୍ଗାରରେ ବସିବ ଆଉ ଗ୍ୟାସ ହେଲେ ସିମିରେ ଦେଇକି ବସେଇବ ନହେଲେ ହିଟର ରେ ବସେଇବ ହ ସେ ମସଲା ସିଝିକି ପୁରା ହଁ ଇଏ ହେଇଗଲେ ଯାଇକି ଓହ୍ଲେଇବ ଆଉ
ହୁଁ ହୁଁ
ହୁଁ
ଆମର ଆଜି କଣ ଗୋଟେ ଆମର ଲେଖା ହେଇଯିବ ମେନୁ ହୁଏ ନା ସବୁବେଳେ ଖାଇବା ପାଇଁ କଣ କଣ କେଉଁ ଦିନ କଣ ଖାଇବା କି ହବ ଆଜି ଗୋଟେ ଲେଖା ହେଇଛି କଣ ଗୋଟେ କେଆଣି କଞ୍ଚା ମାଛ ଡାଲମା କରନ୍ତି କେ ଆଣି
ହଁ ସେମିତି ଡାଲି ଡାଲି ପକେଇକି ଡାଲି ପନିପରିବା ସବୁ ପକେଇକି ତାପରେ ମାଛ କଞ୍ଚାରେ ତ କରୁନଥିବେ ତାକୁ ଛାଣିକି ସେ ମାଛକୁ ପକଉଥିବେ
ହୁଁ ନାଇଁ କଞ୍ଚା ମାଛ ଡାଲମା ଲେଖା ହେଇଛି
କଞ୍ଚା ତାହେଲେ ମାଛ ପକଉଥିବେ ଲାଷ୍ଟ ବେଳକୁ ହେରା କଣ ଲାଗିବ କେଜାଣି ଭଲ ଲାଗେ
କେଜାଣି କରିଛନ୍ତି ତ ମୁଁ ତ ଖାଇବିନି ଆଜି ମନା କରିଦେଲି ମୁଁ କହିଲି ମୁଁ ଖାଇବିନି
ହଁ ଏରା କେମିତି ଲାଗିବ କଞ୍ଚାଟା
ସେଟା କଞ୍ଚାଟା ସେ କହିଲେ ଏଇଟା କୋଉ ପଟ ସାଇଠ ଖାଇବା କହି ବା ବାଲେଶ୍ଵର ନା ଭଦ୍ରକ ଏମିତି କୋଉପଟ ସାଇଡ ରେ ଏଇଟା ଖାଆନ୍ତି ଏ ବଡ ଯୋଉ ମାଛ ଛ ବଡ ବଡ ଯାଉଟା କଣ ଅ ରୋହି ମାଛ ଯଉ ବଡ ବଡ ରା - ସେଇ ବଡ଼ ବଡ ମାଛର ମୁଣ୍ଡ ଆଉ ଲାଞ୍ଜରେ କରନ୍ତି
ଓ ହ ହଁ ସେପଟେ ଲାଇନ ଆମେ ତ ଏରା ଜାଣିନି ଆମେ ତ ସବୁ ଛଣା ମାଛରେ ଜାଣିଛେ ଯାହା ରେସିପି ଆଉ କଞ୍ଚାରେ ତ ଆମେ ତ ଜାଣିନେ ଆଉ। ଖାଲି ଏଇ ପୋଡ ଟା ଜାଣିଛେ।
ସେ ସେମାନେ ଆଜି ମାନେ ଆଜି ଏଠି ହଉଛି ଯେ ମୁଁ ପୁରା ଦେଖି ତାବାଦ୍ ମୁଁ କହିଲି କଞ୍ଚା ମାଛରେ କେମିତି ଗୋଟେ ଡାଲମା ହୁଏ। ମୁଁ ଆଜି ଭାବି ଥିଲି ମୋ ପାଖରେ ଯଉ ଗ୍ୟାସ୍ ନାହିଁ କି ମୁଁ ଭାବୁଥିଲି ଆଜି ଜହ୍ନି ଦିଟା ଆଣିକି ସେଇ ଯଉ ଜହ୍ନିରେ ଯେମିତି ମୁଁ କରେନି ଘରେ ସେମିତି ସେ ଟିକେ କରିଥାନ୍ତି ଆ ଯେ ପାଇଲିନି ଜହ୍ନିଁ ଆଜି ମାର୍କେଟରେ ନାହିଁ ଆଉ ଆସିଲି ଭାରି ଆଉ କିଛି କରିପାରଲିନି ଆଉ।
ଓହୋ ଆମର ଜହ୍ନି ହେଇଛି ଆଉ ତୁ ଯଦି ଆଗରୁ କହିଥାନ୍ତୁ ମୁଁ ବସ ବସରେ ପଠେଇ ଦେଇଥାନ୍ତି।
ଆଉ ମୁଁ ତ ଯିବି ଆଉ କଣ ପାଇଁ ପଠେଇବୁ ଖାଲିଟାରେ ମୁଁ ତ ଯିବି ଆଉ ଚାରି ଦିନ ପରେ ଆଉ।
ହଁ ଆଉ କଣ ତାହେଲେ ତୁ ଖାଇବୁ?
ମୁଁ ସେ ଯଉ କୁନ୍ଦୁରି ଆଣିଥିଲି, କୁନ୍ଦୁରି ଥିଲା ଯେ କୁନ୍ଦୁରି ଆଣିଥିଲି ଯାଉଛି କୁନ୍ଦୁରି କୁ ପୁରା ମାନେ କଣ କହିଲୁ କୋଉ ମସଲାରେ ମାନେ ସିଏ ଏଇଟା ମୁଁ ଗୋଟେ ମୋ ସାଙ୍ଗଠୁ ଶିଖିଛି। ପୁରା ମାନେ ଆମର ଯେମିତି ସବୁ କରୁଛେ ମସଲା ଦେଇକି ଭେଣ୍ଡି ଫେଣ୍ଡି ପୁରା ବାହାର ଯଉ ନାଇଁ ସେମତି ପୁରା ଗୋଟେ କୁନ୍ଦୁରୀର ଭିତରଟା ପୁରା କାଢି ଦେଇକି ମାନେ ଭିତର ଯଉ ମଞ୍ଜି ଟାଇପର ସେଇଟା କାଢି ଦେଇଛି। ବାଦାମ ଅଳ୍ପ ଆଉ ରସ ରସୁଣ, ପିଆଜ, କଞ୍ଚା ଲଙ୍କାଟେ, ଶୁଖିଲା ଲଙ୍କା ଟିକିକୁ ଫାଷ୍ଟ ଗ୍ରାଇଣ୍ଡିଙ୍ଗ କରିଦେଇକି ତାପରେ ଟିକେ ତେଲରେ ପୁରା ମସଲାଟା ପୁରା ସୁଖା ସୁୁଖା ଭାଜିଦବ ପୁରା ସୁୁଖା ସୁୁଖା ଭାଜିକି କୁନ୍ଦୁରି ତାକୁ କୁନ୍ଦୁୁର ଯୋଉ ଇଏ କରିଥିବ ଫାଳ କରିଥିବ ମଝିରୁ ଟିକେ ତା ଭିତରେ ପୁରେଇ କି ମାନେ ଭାଜି ଦେଇକି ଖାଉଛନ୍ତି ଆଉ। ତ ସେଇଟା ଭାବୁଚି ଏଇନା ଯାଇକି କରିବି, କରିବି ଯେ ଦେଖିବା ଏବେ ଯାଉ ଆଉ।
ହଁ କରିଦେ ଖରା ହେଲାଣି। କରିଦେଇକି ଥୋଇ ଦେଇଥା ଯେତେବେଳେ ଭୋକ ଲାଗିବ ଖାଇବୁ ଆଉ।
ହଁ ସେଇଟା ଯେ ଆଉ ଗୋଟେ ଆଇଟମ ହଁ ତୁ ଜାଣିନଥିବୁ। ହୁଁ, କଣ କହିଲୁ ଯୋଉ ଆମର ଆସୁନି କଣ ସେ ଫଳଟା, ଆଁ ମାନେ ଜହ୍ନିରେ ତୁ ସବୁ ଭଜା ଆମର ଛତୁ ଭଜା କିମ୍ବା ଅଲଗା ଟାଇପ ର ସବୁ ଆଇଟମ କରୁ।
ସବୁ ଇଏ ର ଭେରାଇଟି ଟାଇପ ର ଆଇଟମ କରୁ। ଜହ୍ନି ତରକାରୀ କଉ ଦିନ କରିଛୁ?
ହଁ।
ଜହ୍ନି ତରକାରୀଟା ମାନେ ଏପଟେ ମାନେ କଣ କରନ୍ତି କହିଲୁ? ଉୁଁ ମାନେ ଜହ୍ନିକୁ ଟିକେ ବଡ଼ ବଡ଼ ଆମେ ଯେମିତି ଭଜା କଲା ବେଳେ ଯେମିତି ଲମ୍ବା ଲମ୍ବା କରିକି ବଡ଼ ବଡ଼ କରିକି କାଟୁଛେ, ଏମାନେ ସେମତି ଲମ୍ବା ଲମ୍ବା କରିକି ବଡ଼ ବଡ଼ କରିକି କାଟି ଦଉଛନ୍ତି କାଟିକି ଜହ୍ନିକୁ ପୁରା ଭାଜିକି ପୁରା ମାନେ ସାଉଁଟି ମାନେ ସାଉଁଟି ଦେଲା ଭଳିଆ ଯେମିତି ପୁରା ପୁରା ଛୋଟିଆଟେ ହେଇଯାଉଛି ତାପରେ ଆଳୁ ସେମିତି ସରୁ ସରୁ କରିକି ଭାଜି ଦଉଛନ୍ତି। ଅଳ୍ପ ମସଲାରେ ଟିକେ ପାଣିଆ ପାଣିଆ ଝୋଳ କରିକି ତର୍କାରୀ କରୁଛନ୍ତି ଏଇଟା ଏମିତି ହୁଏ ନା ଏଟା କେମିତି ହୁଏ?
ହଁ ଭଲ୍ ଲାଗିବ ସେମିତି ବି ଭଲ୍ ଲାଗିବ ଜହ୍ନି ରେ ଯାହାବି କଲେ ଭଲ୍ ଲାଗିବ। ଆଉ ଗୋଟେ ଯଉ ସବୁ ପନିପରିବା ପକେଇକି ଏଁ ତାକୁ ସେ ଅଦା ରସୁଣ ଅଁ ପିଆଜ, ଲଙ୍କା, ଜିରା, ଦେଇକି କଷିକି ତର୍କାରୀ କଲେ ବି ଭଲ୍ ଲାଗିବ। ଆଉ ସୋରିଷ ମସ୍ଲା ଦେଇକି ତାକୁ ବି କଲେ ଭଲ୍ ଲାଗିବ ଆଉ ଜହ୍ନି ପୋସ୍ତକ
କେମିତି କରନ୍ତି କହିଲେ?
ତାକୁ ସୋରିଷ ସେମିତି ମସଲା ଜିରା ସୋରିଷ ଅଳ୍ପ ଦବ ସ୍ଲାଇଟ୍ ଦବ ବେଶି ଦବନି ସୋରିଷ ଅଳ୍ପ ଦିଟା ଜିରା ସେଥିରେ ରସୁଣ ଦିଟା ଲଙ୍କାଟେ ପକେଇଦବ ସୋରିଷ୍ନ ତେଲ ସୋରିଷ୍ ତେଲ ଦେଇଦବ ପି ଜିରା ସୋରିଷ ଫୁଟେଇ ଦେଇକି ପିଆଜ ପକେଇ ଦେଇକି ପିଆଜ ପକେଇବ ଲଙ୍କା ପକେଇବ ତାପରେ ଆ କୁ ପୁରା ଚୁନି ଚୁନି କା କାଟିଥିବ ବେଶୀ ବଡ଼ କରିବନି କି ବେଶୀ ଛୋଟ କରିବନି ପୁରା ଛୋଟ ଛୋଟ କରିକି କାଟିବ ଆଉ ତା ସାଙ୍ଗେରେ ଆଳୁ ପକେଇଥିବ ଆଉ ତାକୁ ଭାଜି ଦବ ଭାଜି ପୁରା ଲାଲ୍ ହେଇଗଲାଠୁ ଏ ମସଲାକୁ ପକେଇ ଦବ ମସ୍ଲା ଟମାଟୋ ପକେଇଦବ ଟମାଟୋ ପୁରା ଫିଟିଗଲାଠୁ ତାକୁ ମସ୍ଲା ପକେଇ ଦେଇକି ଆଉ ଘୋଡେଇ ଦବ ସିଏ ତ ଇଏ ତ ସିଝି ଯାଇଥିବ ଖାଲି ମସ୍ଲା ଟିକେ ସିଝିଲେ ସେ ଯୁକୁ ଯୁକିଆ ଟାଇପ୍ ର ହବ ଓ୍ଲାଇଦବ ଆଉ।
ହୁଁ।
ଆଉ ଛତୁରେ ତ ପକେଇଲେ ଆହୁରି ବେଷ୍ଟ୍ ଲାଗିବ। ଯଦି ସେରା ଛତୁ ପକେଇକି କରିବ
ହଁ ଛତୁରେ ତ ମୁଁ କରିଥିଲି ଥରେ। ଯେ ମୁଁ ନିଜେ କଲି ବୋଲି ଅଳ୍ପ ଟିକେ କର୍ଥିଲି ଖାଇଦେଲି ଗୋଟେ ଥରକେ ଆଉ ଯଉ ମୋ କତିରେ ବୋଇତାଳୁ ଅଛି ହେଲା ଆଳୁ ଅଛି ଆଉ ପୋଇ ବି ଟିକେ ଅଛି ଯିଏ ଏଠୁ ଗୋଟେ ତର୍କାରୀ କରୁ ଏଁ ଯଉ ଏଇରା ସବୁ ମିଶେଇ ମୁସାଇ ଗୋଟେ ତର୍କାରୀ କରୁନା ହେଟା କଉ ଡାଲି ରେ କରୁ?
ବୁଟ ଡାଲିରେ ବୁଟ ଡାଲି ପକେଇକି କରିବୁ ଭଲ୍ ଲାଗିବ।
ହଉ ବୁଟ ଡାଲି ମାନେ କଣ ବତୁରେଇବାକୁ ପଡିବ ନା ଖାଲି ଧୋଇ ଦେଇ କି କେମ୍ତି କଣ କରିବି ଟିକେ କହିଲୁ?
ବ ଭିଜେଇ ଦେବୁ ପୁରା ଭିଜେଇ ଦେଇକି ଟିକେ ସିଝେଇ ଦେବୁ ବେଶୀ ସିଝିବନି ଅ ଳ୍ପ ଅଳ୍ପ ସିଝି ଥିବ ତାର ବୋଇତାଳୁ, ଆଳୁ ଉଁ ଯଉ ଇଏ ପୋଇ ତାକୁ ସବୁ କରିକି ଆକୁ କଷି ପିଆଜ ଫୁଟେଇ ଦବୁ ତେଲ ପିଆଜ ଫୁଟେଇ ଦବୁ ମସ୍ଲା କୁ ପୁରା କଷି ଦବୁ କଷି ଦେଇକି ଏଁ ତାକୁ ଏଇ ଇଏ ମସ୍ଲା ଦେବୁ ପିଆଜ, ରସୁଣ, ଅଦା ଆଉ ଜିରା ଧଣିିଆ ଗୁଣ୍ଡ ଏଇ ମସଲା ଦ କଉ କଷିଦବୁ କଷି ଦେଇକି ସେଇ ପରିବାକୁ ସ ସବୁ ଛାଡିଦବୁ ପରିବା ସିଝି ଆଇଲା ବେଳକୁ ଏ ବୁଟ ଡାଲିକି ସିଜେଇକି ରଖିଦବୁ ତାକୁ ପକେଇଦବୁ ତା ପରେ ପକେଇ ଦେଇକି ଘୋଡେଇ ଦବୁ ଅ ଅନୁସାରେ ପାଣି ଦେଇ କି ହେ କରିଦବ ଠିକି ହେଲେ ଓହ୍ଲେଇ ଦବ ଆଉ।
ଓହୋ ଏମତି ତାହେଲେ କରନ୍ତି ଏଟା, ନାଁ?
ହଁ।
ମୁଁ ଜଣଙ୍କ ପାଇଁ କଲେ କେତେ କେତେ ଇଏ କରିବି କହିଲୁ।
ଏ ମୁଠେ ମୁଠାରେ ମୁଠେ ବୁଟ ଡାଲି ପକେଇଦବୁ। ଆଉ ବୋଇତାଳୁ ଅ କ ଟିକେ ପକେଇ ପୋଇ ଖଣ୍ଡେ ଖାଲି ଅଳ୍ପ ଖଣ୍ଡେ ପକେଇବୁ। ଆଉ ଆଳୁ ଗୋଟିଏ ପକେଇବୁ ପକେଇକି କରିବୁ ଆଉ। ମସଲାଟା ସବୁ ବେଳେ ଅଳ୍ପ ଦବ ବେଶୀ ମସ୍ ଲା ଦେଲେ ଭଲ ଲାଗିବନି ମସଲାଟା ସ୍ଲାଇଟ୍ ଦବ।
ଆମର ଏଠି କଁ କରୁଚନ୍ତି ମଙ୍ଗଳାର ଦିନଟା ମାନେ ଆଇଁଷ କରଦୋଉଚନ୍ତି। ଅଁ ମଙ୍ଗଳଆର ଶନିବାରେ ଆଇଁଷ କରଦୋଉଚନ୍ତି ସେଇଥିପାଇଁ ମୁଁ ଏରା ସବୁ ପରିବା ଅଛି ଯେ ଏଟା କେମିତି କରନ୍ତି ଡେ ମୋର ମନେ ମନେ ଫୋନ କରୁଚି ମୋର ଆଉ ମନେ ପଡୁନି। ସେଇଥିପାଇଁ ଭାବୁଚି ଏଇ ଟା ମଙ୍ଗଳଆରେ ଶନିବାରେ ଯେତୋଳେ ଏଥର ହବ ଏଇଟା କରିଦେବି ଆଉ ଆରାମସେ ଗୋଟେ ତରକାରୀ ହେଲେ ଖାଇଦବ ଆରାମସେ ଅଣିଷ।
ହଁ। ହଁ ସେଇଆ କରିଦେ ଆଉ।
ହଁ ଆଉ ଆଉ କଁ କହୁଚୁ?
ନାଇଁ ଆଉ କଣ କହିବି ଏ ରୋଷେଇ ତ କରିକି ବସ୍ ଛି ଆ ବାବା ଆସିନାହାନ୍ତି ବାବା ଆସିଲେ ଖାଇବେ ଆଉ।
ଆ ହଉ ଆଉ ମୁଁ ଯାଉଚି କରିଦିଏ କରିସାଇଲା ପରେ ଫୋନ କରିବି ଆଉ।
ହଉ ହଉ।
ହ ରଖୁଚି।
ହଁ।